ଶୁଗା ଜାଉଛି?
ହୁଁ ଶୁୁଗୁଛି।
ହଁ କୁହ।
ତୁ ରାଗିିଗଲୁ?
ମୁଁ କାଇଁ ରାଗିବି ବା।
ମୋ କଲ ଟା କାଟି ଦେଲୁ କଣ?
ତମେ ତ କହିଲ ଵାଏ ମୁଁ ଯାଉଛି ଆଉ, ମୁଁ କଣ ମୁଁ କଲ୍ ରେ ରହି କଣ କରିବି।
ମାନେ ଏମିତି କଲ ଗେଟ୍ ଥିବୁ ହଉ ହଉ।
ଆରେ ଭାଇ ତମେ ନିଜେ ମାନେ କ କହିଲ ବାଏ ମୁଁ ଯାଉଛି ଯେଣେ
ତୁ କେବେ ଆଗୁରୁ ନିଜ ଆଡୁ ଫୋନ କରିଛୁ? ତୁ କେବେ ଆଜି ପର୍ଯ୍ୟନ୍ତ ନିଜ ଆଡୁ କାଟିଛୁ?
ସିଏ ଛିଲେ ବେଲି କଣ ପାଇଁ କାଟି ଦେଲି?
ହଉ ଆଉ।
ଏମିତି କଣଟା ଗପିବି କହୁନା? ସେ ତ ଥିଲେ କଲ୍ ରେ ମୁଁ କଣଟା ଗପିବିନି ଏମିତି ସ୍ମୁ ତ ଯାହା କହିଲା ବେଳକୁ ସେ କାଟିଦେଲି।
ମୁଁ କହିଲି ଆଜିିକ ଖରାପ ହେଇ ଗଲି ମଜା କରୁଥିଲି।
ଖରାପ ଲାଗିବ ଯେ, ମୁଁ ଖରାପ ଲାଗିନି କିଛି ମତେ। ଆରେ ମୁଁ ତ ଏଥିରେ କଥା ହେଇ ପାରିନଥାନ୍ତି। ମତେ ଶିଖ ମତେ ଶିଖ ଦେଖେଇଲେ ଭଲ ଲାଗେନା ସତ କଥା କହୁଛି। ଏଇଟା ତୁମେ ବି ଜାଣିଛ। ତାଙ୍କୁ କହିଲେ ଯୋଉ ବାଧ୍ୟ ସବୁ କଥା, ସେ ଅ ଅନ୍ୟ ଯୋଉ କହୁଛନ୍ତି ସେଇଟା? ଛାଡ ମୁଁ କିଛି କହିବାକୁ ଚାହୁଁନି ଆଉ। କଣ ଖାଉଛ ନା କଣ?।
ହୁଁ।
ଓହୋ କଣ ଖାଉଛ?
ରୁଟି ପୋଟଳ ଆଳୁ ତରକାରୀ।
ଭଲ।
ଆଜି ଖାଲି ବନେଇଆ ଶିଖେଇବୁ ଆ।
କଣ?
ଆଜି ଖାଲି ବନେଇବା ଶିଖେଇବୁ।
ଆଜ୍ଞା ଆଜ୍ଞା ଆଜ୍ଞା ଯେମିତି ହେଲା। ମତେ କାହିଁ କହୁଥିଲୁ କୋଉଥି ପାଇଁ, ଇଷ୍ଟା ନା, କଣ୍ଟାକ୍ଟ କହୁଥିଲୁ ନା ପାଇଁ?
ଦେଖିବି କୋଉଥିରେ ଗୋଟେ ବାଡେଆଉ। ମୁଁ ସକାଳୁ ଜାଣିଛୁ ଗୋଟେ ବି ମାନେ ଗୋଟେ ହିଁ କରିଛି ସେତେବେଳେ ଖାଲି ଆସୁଛି ମୋ ପା ମୋ ପାଖକୁ।
ପ୍ରଥମେ ତମେ ହେଲେ ମତେ କରିଦବ ଆଉ ଆପରେ କିଛି ସମୟ ମତେ ତମେ କରିଦେବ ଆଉ।
ହୁଁ ମୋ ମାମାର ଖୋଲ ଶୁଣୁନୁ ମୁଁ ମାମାର ଖୋଲି ଦେଇଛି କିନ୍ତୁ ଖାଲି ଆସିବା ବାକି ଅଛି।
ମାମା ର ଯୋଉ ଖୋଲିଦେଇଛ ମାନେ ମୋ ସ ମୋ ମାନେ ବାପାଙ୍କ ନମ୍ବର ଖୋଲିଦେଲେ ହବନି?
ଏଁ।
ଦିଦି କଥା କହୁନଥିଲି ମୋ ଦିଦି କଥା।
ଉୁଁ।
ମୁଁ ମୋ ବାପାଙ୍କ ଫୋନେ ଖୋଲିଦେଲେ ହବନି ମାନେ ବାପାଙ୍କ ମାନେ ମାନେ ମାନେ ମୁଁ ମୋ ଫୋନରେ କଥା ହେବି। ଏଇ ବାପାଙ୍କ ନମ୍ବରରେ ହବ।
ନାଁ ହିଁ।
ହେ ସରୁ ମୁଁ କରିଦବା ହେଲା ସରିଲେ କରିଦବା କଣବା ମତେ ଟ୍ୟାକ ଟୁବା ହଁ ଟ୍ୟାକ ଟୁବା ଅଛି।
ହୁଁ
ମୁଁ ରାଗିନି ଆର କଲେଜ ଯୁଗର କହୁଥିଲେ ଯାହା ହବ। ସେ ପୁରା ଉପରେ ପଡିକି କହୁଥିଲା କଣ କରିସାଇଲେ ଆସିପାରେ।
ଆରେ ମୁଁ ମଜାକ କରୁଥିଲିରେ।
ମୁଁ ଜାଣିନି ମଜା କରିଥିଲ ବୋଲି
ମୋର ଗୋଟେ ବୁଧବାର ଦିନ ଯିବାର ଅଛି ଗୋଟେ ଗୋଲାପ ପାଇଁ ଯଉ ପାଏଲ ମୁଁ ଆଉ ଭାଇ।
କୋଉଠିକି।
ଜାଗା ନାଇଁ କହିବାର ନାହି ନାଁ ନାଁ ବାଟରେ
ଓହୋ ବାଟର ମାନେ ପାଏଲ ତମ ତ ଭାଇ।
ଅଁ।
ଆଏ ହେ ଆମେ ଦିଜଣ ଯାଇଥିଲେ ଭଲ ହେଇଥାନ୍ତା।
ଭାଇ ଅଛନ୍ତି ପତକା କାଟିମୁ।
ହେଲେ କଲେଜ ଅଛିନା ସେଇଦିନ ତମେ ଯିବ କେତେବେଳେ।
ମୁଁ ଗଲେ ଇଭିନିଂରେ ଘରକୁ ଆସିବି ତାପରେ ଯିବି।
ଆରେ ସେ ମତେ କହିଥିଲେ ମୁଁ ଯାଇଥାନ୍ତି ମୁଁ କହିଥିଲେ ମୋର କାମ ଅଛି ବୋଲି। ତିନି ଜଣ ଭାଇ ଛାଡ ତମେତ କଣ କହିସାରିଛ ମୁଁ କଣ କହିବି ଆଗ ଆଗ ଆସିଛ ମୁଁ କହିଦେଲେ ମୋତେ ଖରାପଭାବିବେ।
ଆରେ ମୋ ଭାଇକୁ କହୁଥିଲି ଯିବାକଥା ସେ କହିଲାକି ମୋ ଭାଇ ଅଛି ପଳେଇବା। ଆଉ ନେଇବି ଯିବା ସିଏ। ମୋ ଭାଇ ଅଛନ୍ତି ତାପରେ ଆଉ ସେଥିପାଇଁ ଆଉ କହିଲି ହଉ।
ହଁ ହଉ ତାହେଲେ ଛାଡ ହଁ ନେଷ୍ଟ ଟାଇମ କହିବେ ନହେଲେ ଆଉ। ଓ ରାଗିନି ଇଆର ମୁଁ ରାଗିବ କହିଲ ତମ ମାନଙ୍କ କଥା ନେଇକି ସବୁ କଥା ନେଇକି। ମୁଁ ଅଛି କଲଟା କାଟିଲେ ସେ ମୋତେ ହାଲୋ ହାଲୋ ତମେ କୁଆଡେ ମଝିରେ ମିଉଟ କରିଦଉଚ।
ଫୋନ ଟା ମୋର ଧରି ଦେଇ ସିଏ ଫୋନଟା ଧରି ଦେଇଥିଲା ମିଉଟ ମାରି ଦଉଥିଲା ନିଜେ ଗପି ଦେଇକି ହସି ହସି ମିଉଟ ମାରି ଦଉଛି।
ତାପରେ ଭାଇ ମୁଁ କହିଲେ ମତେ କିଛି କହେଦୋଉନ। ଇବେ ମୁଁ କହିଲା ବେଳକୁ ତମେବା ସିଏ ମିଝିରେ ପସୁଛନ୍ତି ତମର ପାଟିକରୁନ ସେ ଯାହା ମୁଁ କଣ କହିବିଏବେ। ଫାଷ୍ଟ କହିକି କାଟିଦେଲି ସେ କହିଲେକି ମୁଁ ରଖୁଛି। ତମେ ତାସହ କହିଲକି ମୁଁ ରଖୁଛି ରଖୁଛି ମୁଁ କହିଲି ହାଲୋ। ଭାଇ ରଖୁଛନ୍ତି ମିସିକି କହୁଚ ତମ କଣ କରିଥାନ୍ତି।
କାଲି ସେମିତି ଖରା ହବନିନା ହଉ ହଉ।
ଖରାପ ଭାବିଲେ କିଏ କହିଲ ଘରେ ସମସ୍ତେ ଅଛ ମୁଁ ପଚାରିଥାନ୍ତି ଆଉ ଥରେ।
ତୁ ମୋ ସହ କଥାହବୁନି ଫେର।
ହାଁ ହାଁ ହାଁ ହସେଇ ଦଉଚ ତମେ ମତେ।
ଆସ
ମୁୁମେ ମାନେ ଫସାଇ ଦଉଚ।
ହୁଁ ହଉ ଆଉ।
କାଲି ବି ସେ କାଲି ବି ସେମିତି ଭାଇ ଯେ ଶୁଣନା କାଲି ଯୋଉକଥା ଭାବିଲେ ମୁଁ କଥା ହେବିନି ମୋଟେ କଣ କରିଆ?
ହରେ ତୁ ଏଇଆ ଭାବିଲୁ?
ନାଇଁରେ ମଜାକ୍ କରିଚୁ ଆ ଛାନିଆ କଁ ହଉଚୁ ଏତେ। ଯାହା ଗୋଟେ କଇଲା ବେଳକୁ ଆ ମଜାକ ରେ ସମସେ ଛାନିଆ ହେଇଯାଉଚ।
ଏଇନେ ଭାବିଲି। କିନ୍ତୁ
ବିଲୁ ମୁଁ ତୁ ଜାଣିକହିଲି ତମେ ସହଜ ଭାବି ବୋଲି ମୁଁ ଥୋଡି ସବୁବେଳେ ଭାବେ।
ନା ନା ତୁ ସବୁବେଳେ ଭାବୁ।
ହଁ ଭାବେ ହଉ ତମେ ଯାହା କହିଲ ଭାବେ ଆଉ। କିଛି ନ କହିକି ଭାବେ ନା କଣ କହିବି ଆଉ ତମେ ତମୁକୁ। ଭାବିଲା କି କିଏ ଭାବିଲା ଠୁ ହେଲା ବାସ୍ ଏମିତି ମୁଁ କହିଲି ତାକୁ ତମେ ସିରିଏସ୍ ନେଇଯାଉଚ
ରାଗିଚି ତୋ ସହିତ ଆଉ କଥାହେବିନି।
ତାଙ୍କର ଭାଇ କୁହନି ସେ ତାଙ୍କ ଯୋଉ ଭଏସ୍ ସ୍ଲୋ ଭାଇ କଣ କରିବି ହାଲୋ ହାଲୋ ଫୋନ ଓଲଟା ପ ଆ ମୁଁପା ଲାଷ୍ଟରେ ଶୁଭିବନି ମାନେ ଲାଷ୍ଟ ରେ ମୁଁ କଲି ଜାଣିଚ ଲାଷ୍ଟ ତଳେ ସ୍ପିକର୍ ମାନେ ତମର ବି ସେ
ଶୁଭୁ ନାହିଁ ମୁଁ ଗପି ଚାଲିଚି ସେଥିପାଇଁ।
ମୁଁ କ ମୁଁ କମୁଁ କହିଲି ପା ହାଲୋ। ଓ ଭାଇରେ ମୁଁ କହିଲି କି ଆଚୁଆଲି ମାନେ ତାଙ୍କର ଯେତେବେଳେ ଶୁଭାଯାଉଥିଲା କାନରେ ମୁଁ ଫୋନ୍ ପସେଇଥିଲି ଲାଷ୍ଟ କୁ ତଳ ଉପର କଲି ସବୁ। ମାନେ ତଳେ ଉପର କରିକି ଶୁଣିଲେ ସୁୁଗା ହିଁ ଗଲାନି।
ହୁଁ ସେଇୟା ହିଁ ତାର ସେଇୟା ଅସୁବିଧା ବା ଏବେ ସେମ୍ ଜିନିଷ ମୁଁ ବି କରିବି।
ମାନେ ତା
ଗପେ ଗପେ।
କଣ କହିବ ତମେ ମାନେ ମାନେ ତମେ କଣ କରିବ ସେମ୍ ଜିନିଷ? ହାଲୋ।
ଗପେ ନିଜେ।
ହଁ ଗପୁଛି ଆଉ ମୁଁ କହୁଥିଲି କି ଆଜି ଆମ ଘରେ ରହିବା କେଇ ନାହାନ୍ତି। ମାନେ ମାମା ମଧ୍ୟ ସତ୍ୟ ଭାମା ବା ଯାଇସନ୍ତି ହେରି ତାଙ୍କ ଗାଁକୁ। ଆମେ ତିନି ଜଣ ଅଛୁ ସତ୍ୟ ଭାଇ ଆସିବେ ଆମ ଘରକୁ।
ହେ ବୋଉ।
ହଁ ତମେ କେତେବେଳେ ଯିବ କହିଲ ମୁଁ କଲ୍ କରିବି ହାଲୋ।
ହୁଁ। ମୁଁ କହୁଥିଲି ସେଇ ଜିନିଷ ମୁଁ କରିବି ମାନେ ରାଜସ୍ ସ୍ବତ ଅଧା ବିପୁତ କରେ। ରାଜସ୍ରି ସହିତ ପରେ ତତେ କରିବି।
ତାହେଲେ ଯିଏ ଯାହା କଲା ପରେ ମୁଁ ବାଧ୍ ଯିଏକି ରାତିରେ ଯାଇକି ଗାଧେଇକି ଆସିଥିବି ହେରି ଆଉ। ତା ତାରେ ସମସ୍ତେ କଇଲୁ ଷଷ୍ଠ ସପ୍ତମ ଯାଏ।
ଆଲି।
ମାନେ ତ ତମେ ବିଶ୍ୱାସ ତ କରିବନି ସକାଳୁ ବସିଚି ଫାଷ୍ଟ ତମ ସ ଯୋଗା ଯୋଗ୍ ତମ ତମ ସହ କାମ ଷ୍ଟାର୍ଟ କରିକି ତାପରେ ମୁଁ କରିବି ବଟ୍ ଆପଣ ତ ଅନ୍ୟ ହିଁ ଦୁନିଆରେ ବେସ୍ତ ଅଛନ୍ତି ଛାଡ।
ହୁଁ ମୋ ଠୁ କାଇଁ ଫାଷ୍ଟ୍ ଷ୍ଟାର୍ଟ କରିବୁ ଯେ।
ମାନେ ସମୟ ସାଢେ ନଅଟା ଯାଏଁ ମୁଁ କୋଉ ପିଲାକୁ ମେସେଜେ କରିନଥିଲି ମୁଁ କଥା ହେବି ବେଲି। ଷ୍ଟିଲ୍ ତମୁକୁ କହିଲା ବେଳୁ ତମେ କହୁଚ ନାଇଁ ମୋର ମୁଁ ଆଉ କାହା ସହିତ କଥା ହେଇଚି ପା। ଛାଡ ଆଉ କଁ କହିବି ମୁଁ ତମୁକୁ ଆଗୁରୁ ବି କହି ଚି ମୁଁ ଯୋଉ କାମ ସବୁବେଳେ କୁହେ ମୁଁ ତମଠୁ ଷ୍ଟା
ବଟ୍ ସେମତି ଅ ହ ହ ହବ ନେଇଁ।
ହବନି କଁ ପାଇଁ ମୁଁ ତମୁକୁ ଦେଖ ଏ ମୁଁ ତମେ ମାନେ ଇଷ୍ଟାରେ କଥା ହେଇଥାନ୍ତି। ମୋର ଦଶଟା ଥିଲା ବାକି ଥିଲା ଆଉ ମୋର କିଛି ଆଉ ମୋ ବାକି କେତୋଟି କାମ ବାକି ଥିଲା। ମୁଁ କହିଲି ମୋର ମୁଁ କହିଲି ମୋ ବା ମୁଁ କହିଲି ମୋ ବାକି କେତୋଟି କାମ ବାକି ଥିଲା ମୁଁ ଭାବିଲି ତମ ସହ କାମଟା ଷ୍ଟାର୍ଟ କରିଥାଆନ୍ତି ଆରେ ତମେ ତ ଆଉ କାହା ସହ କାମ ଷ୍ଟାର୍ଟ କରିଦେଲ କଁ କରିବି ଆଉ।
ସିଏ ଜଣେ ମେସେଜ୍ କଲା ବେଲେ ମୁଁ କହିଲି ହଉ ତାବେ ଠିଗା ସରଚି ନାହିଁ।
ଯେ ତମେ କହିଥାନ୍ତ୍ କହିଥାନ୍ତେ କି ମୁଁ ଆଉ ଜଣଙ୍କ ସ୍ ମୁଁ ଆଉ ଜଣଙ୍କ ସହ ବି ତମୁକୁ କହୁଛି ବେଲି।
ସେ ମୁଁ ଡିସାଇଡି କରିବି ବୋଲି।
ମୁଁ ତମୁକୁ କହିଲି ପା ତମେ ମତେ କେ ତମେ ମତେ କେତେବେଳେ କାମ ଛିଡିବ ତମୁକୁ କହିଲି ତମେ ତମେ କହିଲ ଦଶ ମାନେ ଦଶ ମିଣ୍ଟିରେ ଏମିତି ଜାଣିଆ କଥା ବେ ୟାର ଯାହା ଛାଡ ଏମିତି ମୁଁ ଥୋଡି ପଚାରିବି।
ଆମେ ଏମିତି ପଚାରୁନୁ କି ତୁ ରାଗୁନୁ।
ଆଗୁରୁ ପଚାରୁନଥି ଏବେ ତ ସେ ହାପେ ମୁଁ ସେଇ ମୁଁ ସେ
ମାନେ ଏବେ ମୁଁ ବୁଝିଲି ଏବେ କେବଳ କାମ ପାଇଁ ହିଁ ପଚାରିବୁ ହଉ।
ନର୍ମାଲରେ ମୁଁ ପଚାରିିବି ବଟ୍ କାମ ପଚାରିଲି ବିକଜ୍ ମୁଁ ଚାହୁଁଥିଲି କି ତମଠୁ କାମଟା ଷ୍ଟାର୍ଟ କରିବି ବେଲେ ଏଇଟା ହେଲାନି ଛାଡ ଭାବିଲେ କଁ ହବ ଭାବିକି ନିଜର ମନ ଦୁଃଖ କରିଆକୁ ମୁଁ ଚାହେଁ ନା। ହଁ ମୁଁ ସେଇ ସବୁ ଆଉ ନିଜକୁ ବୋହୁତ ବଦଳାଇବା ପାଇଁ ଲାଗିଛି।
ସେ ଝିଅକୁ ତୁ କଲ୍ କରିଥିଲୁ ନା ସିଏ ତୋତେ କଲ୍ କରିଥିଲା ଆଜି?
ତାକୁ ମୁଁ କଲ୍ କରିଥିଲି ସେ ଝିଅ କଥା ମୁଁ କଁ କହିବି ତମୁକୁ ସେ ଝିଅ ଭାଇ
ଟୋକିକୁୁ ମେସେଜ୍ କଲି ମତେ କହୁଛି ତତେ ମୁଁ କରିବି।
ତାର ସରିଯାଇଛି ମତେ କହୁଛି ଭାଇ ମତେ ଭିଡିଓ କଲ୍ କରିଦେଇଛି।
ମୁଁ ଉଠେଇଲିନି।
ଯା ଅମ୍ବର୍ ସେଭ୍ କରିଚୁ।
ମୁଁ କାହା ନମ୍ବର ସେଭେ କରେନି।
ଓହୋ।
ମୁଁ ଏ ଆଲତୁ ଫାଲତୁ କାହା ନମ୍ବର ସେଭ୍ କରେନି।
ଏ ନୃସିଂଘ
ସରି ମୁଁ କହିଲି ମୁଁ କାହା କାମ ପାଇଁ କାହାର ନମ୍ବର ମୋ ନିଜ ପାଖେ ରଖିନି। ଯାହାକୁ ଇଚ୍ଛା ହଉଛି ମୁଁ ତାଙ୍କ ସହ କଥା ହୋଇକରି କହୁଛି ମୁଁ ଆପଣଙ୍କୁ ଆ ଏଇ ମାନେ ଏଇ କାମ ପରେ କିଛିଟା ମାନେ କିଛି କାମ ପାଇଁ କଲ୍ କରିପାରିବି। ଯୋଗାଯୋଗ କରିପାରିବି ଆଜ୍ଞା ଠିକ୍ ଅଛି। ଆଉ ଆପଣ କୁହନ୍ତୁ ଆପଣଙ୍କ ଖାଇବା କୋଉ ଯାଏଁ ଗଲା।
ମୁଁ କହି ପାରିବିନି।
ଆଁ
ତୁ ଗପେ।
ଓକେ ସରି କ୍ଷମା କରିବେ ମୁଁ କହୁଛି କି ଆପଣ ଯେତେବେଳେ କାମ ଷ୍ଟାଟ୍ କରିବେ ଆପଣଙ୍କର, ମାନେ ଆପଣ ମତେ କଲ୍ କରିପାରିବେ ଆପଣ ଇଚ୍ଛା ହେଲେ ଏଥିରୁ କଲ୍ କରିପାରିବେ ନେ ଏଇ କାମ ଏହି କାମ ଦ୍ଵାରା। ନହେଲେ ଆପଣ ମତେ ଆପଣ ସ୍ୱଇଚ୍ଛାରେ ଯୋଉଥିରୁ କଲ୍ କରିବେ କଲ୍ କରିପାରିବେ ମୁଁ ଆପଣଙ୍କୁ ସହାୟତା କରିବି। ସହାୟତା ନମ୍ବର ହେଉଛି ନଅ ନଅ, ତିନି ଆଠେ, ଏକ ଆଠେ, ଆଜ୍ଞା। ତ ଆଉ ଆପଣ କୁହନ୍ତୁ ଆପଣଙ୍କର ପିତା କେତେବେଳେ ଘରୁ ବିଦାୟ ନେଲେ?
ମୁ ଜାଣିନିରେ, ସାଢେ଼ ଆଠଟା ବୋଧେ, ଆଠଟା କି ସାଢେ଼ ଆଠଟା ହେଇଥିବ ଆଉ।
ଓହୋ ଆପଣ ତାହେଲେ ବୋଧେ ଘୋର ନିଦ୍ରାରେ ଥିଲେ।
ଆଜ୍ଞା ମୁଁ ଉଠିଲା ବେଳକୁ ସାଢେ ନଅଟା, ଭାଇସାବ୍।
ମୁଁ କ ମୁ ମୁ ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ ଯୋଗାଯୋଗ କରିଥାନ୍ତି। ତ ଆପଣ କାଲି ମତେ କହିଥିଲେ କି ତୁ ଆ ତୁ ମତେ ଯୋଗାଯୋଗ କରିବୁ ନାହିଁ। ତ ମୁଁ ଚାହୁଁଥିଲି କି ଆପଣଙ୍କ ସ୍ୱଇଚ୍ଛାରେ ମାନେ
ଯୋଗାଯୋଗ କରିବୁ।
ହଁ ନହେଲେ ମୁଁ ଆପଣଙ୍କୁ ଯୋଗାଯୋଗ କରିଥାନ୍ତି।
ହୁଁ ଦଶଟା ହେଇଥିଲେ ତ ଆପଣ ଦଶଟା ହେଇଥିଲେ ତ ଆପଣ ହଁ ଯୋଗାଯୋଗ କରି ଦେଇଥାନ୍ତେ।
ମୁଁ ଆପଣଙ୍କୁ ଯୋଗାଯୋଗ କରିଥାନ୍ତି ବା କିନ୍ତୁ ମୁଁ ଯାହା ଭାବିଥିଲି ସେଇଆ ତ ମୋର ପୁରା ଆର ବିପରୀତ ହେଲା ତ କଣ କରିବା ନିଜକୁ ଭଲ ଲାଗିଲାନି ଟିକେ। ତ ଭୁଲିଗଲି ଆଉ।
ମୁଁ ଜଳପାନ କରୁଚି ଆପଣ ଟିକେ ଗପନ୍ତୁ।
ଆଜ୍ଞା ମୁଁ ଗପୁଛି ମୁଁ କହୁଥିଲି କି ଆପଣ କୁହନ୍ତୁ ଆପଣଙ୍କର ବିଷୟରେ ଏବେ ସମୟ ହୋଇଛି ଏଗରଟା ଡଟ୍ ଡଟ୍ ଏଗାର, ତ ଏଇଟା ଏକ ଶୁଭ ସମୟ।
ଏ ଭାଇ ଭାଇ ଛାଡ଼୍ ହୁଁ।
ତ ସେଇ ସମୟକୁ ଆପଣଙ୍କୁ କହୁଛି ଆପଣ ଏଇ ସମୟରେ କିଛି ମାନେ ଆପଣ କିଛିବି ମାନସିକ କ କରିବେ ଆପଣ ସେ ସଫଳ ହେଇପାରିବେ। ତ ଆପଣ କରିପାରିବେ। ମୁଁ ବି ସେଇ ସମୟରେ ବିଶେଷକରେ ନାହିଁ କିନ୍ତୁ ମୋର ଜଣେ ମହିଳା ମିତ୍ର ଅଛନ୍ତି। ତାଙ୍କ ପାଇଁ ମତେ ସବୁ ବିଶ୍ଵାସ କରିବାକୁ ପଡୁଅଛି।
ଆଜି ପିତୃ ଦିବସ କଣ କରୁଛନ୍ତି ଆପଣ?
ପିତୃ ଦିବସ ପିତ ପିତୃ ତ ନାହାଁନ୍ତି ଘରେ ତ ଆମ ଘରେ ତ ଆଜି ଆପଣ ଯୋଉ ରୋଷେଇ କରିବାକୁ କହୁଥିଲେ ସେଇ ତମ ଘରେ ହବ, ତ ସେଇଟା ହିଁ ଆମର ଏଇ ଯେ ହେଇଚି ମାନେ ଆମର ସେଇଟା ହିଁ ମାନେ ମନ ମୁଗ୍ଧ ହେଇଯିବ। ତ ମୁଁ ଆପଣଙ୍କୁ ତାହେଲେ ଏବେ ମୁଁ ରଖୁଅଛି ମୋର କିଛିଟା କାମ ଅଛି। ଆପଣ ମୁଁ ଅନ୍ୟ ଦ୍ଵାରା ଯୋଗାଯୋଗ କରୁଅଛି। ହଉ ରଖୁଛି।
ଆଜ୍ଞା, ଆଜ୍ଞା ଧନ୍ୟବାଦ୍।